ହ୍ୟାଲୋ।
ଆଜ୍ଞା।
ଲ-ଅ-ଅ ହ୍ୟାଲୋ।
କୁହନ୍ତୁ।
ହଁ। ଆପଣ କଣ କରୁଛନ୍ତି?
ବସିଥିଲି। ଆପଣ?
ହଁ, ମୁଁ ରୋଷେଇ ଟିକେ କରୁଛି ଆଉ।
ଆଚ୍ଛା।
ଆଜି ତ ଆମର ଏଠି ବର୍ଷା ପ୍ରବଳ ହଉଛି। ଆଉ-ଉ ଆମ ଆଡେ ବହୁତ ବର୍ଷା ଜୋରେ ହଉଛି। ଆଉ-ଉ, ହୁଁ ଏଠି ଆମ ଯୋଉଠି ଆମେ ରହିଛୁ, ସେଠି ଟିକେ ଘାାଇ ଟାଇପ୍ ର ଗୋଟେ ଫିଟିଛି କଣ କି? ସବୁ ଗାଁ ର ଯେତେ ସବୁ ପାଣି ସବୁ ଗୋଟି ସେଇଲେଆର୍ ହିଁ ଯାଉଛି। ଆମେ ନୂଆ କି ଘର କରିଥିଲୁ ଜାଣିପାରିଲୁନୁ? ତ ସେ ପାଣି ଏତ୍ ଏତେ ଜୋରେ ଯାଉଛି ଯେ! ସେଇଠି ବସ୍ କି ଦେଖୁଛୁ ଆଉ କଣ କରିବୁ? ଏଡେ ରୋଷେଇ ବସେଇଛି
ନାଳରେ ଯଉ, ଯାଉଛି ନାଇଁ?
ହୁଁ।
ଆଚ୍ଛା, ଆପଣଙ୍କ ଘର କଉଠି କି ଆଜ୍ଞା ମ୍ୟାମ୍?
ଘର ପା କୁହନ୍ତିନି କୁଆଡେ?
କୁହନ୍ତିନି?
ନା।
ଆଚ୍ଛା ଆଚ୍ଛା। ସମସ୍ତ ସମସ୍ତେ ତ କହୁଛନ୍ତି।
କହୁଛନ୍ତି ତାହେଲେ ଆମର ଭୁବନ। ଢେଙ୍କାନାଳ ଭୁବନ।
ଆଜ୍ଞା।
ହୁଁ।
କଣ ଖାଇଥିଲେ ସକାଳୁ?
ସକାଳୁ ଆମର ଟିକେ ପିଠା ହେଇଥିଲା। କାଲି ହେଇଥିଲା ସୁଜି କାକରା ହେଇଥିଲା ସୁଜି କାକରା। ଆଉ ଚା ଫା ସବୁ ଖାଇଥିଲୁ। ଆଉ ସ ସଖାଳୁ ଟିକେ ରୁଟି ବାପା ମା ପାଇଁ କରାହେଇଥିଲା। ସେ ଟିକେ ଡାଇବେଟିସ୍ ପେସେଣ୍ଟ ସେଥିପାଇଁ ରୋଷେଇବାସ୍ ସିଏ ତାଙ୍କ ପାଇଁ ଅଲଗା କରାହେଇଥିଲା ସେ ଖାଇଲେ। ତାପରେ ମାଛ ରଖା ହେଇଥିଲା ପହର ଦିନ ଟିକେ ଅଧିକ ମାଛ କିଣା ହେଇଥିଲା ସେ ଫ୍ରିଜରେ ରଖିଦେଇଥିଲି। ତାକୁ ଏବଂ ସୋରିଷ ଦେଇକି ସୋରିଷ ବାଟଣ ଦେଇକି ସେ ଟିକେ ତରକାରୀ ବନଉଥିଲି। ଭାତ ଟିକେ ହେଲା ତରକାରୀ ଡାଲି ଆଉ କଲରା ଆଳୁ ବାପାଙ୍କ ପାଇଁ ସେ ଯୋଉ ଯେହେତୁ ଡାଇବେଟିସ ସେ ତାଙ୍କ ପାଇଁ ଟିକେ ସେଇଟା ଟିକେ ଭର୍ତ୍ତା ଟାଇପର। ସେଇଆ କୁ କରୁଥିଲି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
ଆଉ ଏଇତ ବର୍ଷା ସେତେବେଳଠୁ ହଉଚି। ସେ ଆଠଟା ସାଢେ ଆଠ ଟା ଗାଁ ରେ ତ ଲାଇନ ନାହିଁ ଏଁ ଇନଭରଟର ରେ ଟିକେ ଯୋଉ ଲାଇନ କରେଣ୍ଟ ଅଛି ସେଇଥିରେ ଏପଟ ସେପଟ ହେବା କଥା ଆଉ। ଆଉ ଆମର ଟିକେ ଗାଁ ର ବାହାରକୁ ଟିକେ ହଁ ରାତି ବାରଟା ବେଳୁ ଲାଇନ ପଳେଇଲାଣି।
ଆମର ଲାଇନ ଥିଲା ଏବେ ଟିକେ କଟି ଯାଇଛି।
ନାଇଁ ଆମର ରାତି ବାରଟାରୁ ଲାଇନ ଯାଇଚି। ଏ ପର୍ଯ୍ୟନ୍ତ ଲାଇନ ଆସିନି କରେଣ୍ଟ ଟିକେ ଆସିନି। ଆଉ ଗାଁରେ ଟିକେ ବହୁତ ପ୍ରୋବ୍ଲେମ ରହୁଛି ଲାଇନ ର ପ୍ରୋବ୍ଲେମ ଟା ଟିକେ ରହୁଛି। ଆଉ କଣ କି ବଣ ଜାଗା ଟା ତ ବଣ ଏରିଆ ଟା। ତ ଏଇ ଯୋଉ ଗଛ ଫଛ ବାଜିକି ଟିକେ ମ ହଉଛି କରେଣ୍ଟ ଟିକେ ଏପଟ ସେପଟ ହଉଚି। ତ ଯେତେବେଳେ ଘଡଘଡି ମାରୁଛି ଆମର ଟିକେ ହଁ ଖୁଣ୍ଟ ଉପୁଡି ଯାଇଥିଲା। ତ ସେଇ କାମ ପାଇଁ ମଝିରେ ଦି ତିନି ଦିନ ଲାଇନ ଆସିଲାନି ଆମେ ଭାରି ହଇରାଣ ହେଇଥିଲୁ। ଯେହେତୁ ଆମର ଗାଁ ର ଗୋଟେ ସାଇଟ କି ରହିଚୁ ମାନେ ଗାଁ ର ରାସ୍ତା ପାଖକୁ ରହିଯାଇଚି ଏକୁଟିଆ ଟାଇପ ର ସେଇଥିପାଇଁ ଆମକୁ ଟିକେ ଅସୁବିଧା। ଆଉ କଣ କରିବୁ ଇନଭର୍ଟର ଟା ଅଛି ବୋଲି ଆମକୁ ଜଣା ପଡୁନି। ଆମର ବି ଲୋକ ସଂଖ୍ୟା ବହୁତ କମ୍। ଆମେ ଫ୍ୟାମିଲି ମେମ୍ବର ବହୁତ କମ୍। ଜମା ପାଞ୍ଚ ଜଣ। ଲୋକ ସଂଖ୍ୟା କମ କୁ ଏମିତି ଅସୁବିଧା ହଉଛି ଆଉ କଣ କରିବା। ନୂଆ ଘର ଯେହେତୁ ବନେଇଥିଲୁ ପଳେଇ ଆସିଲୁ। ଉଁ ଉଁ
ରଥଯାତ୍ରା ପାଇଁ ପୁରୀ ଯାଆନ୍ତି ଦେଖି
ନାଇଁ ମୁଁ ପୁରୀ ଯାଇନି। କିନ୍ତୁ ଅଲଗା ଟାଇମ ରେ ଯାଏ। ରଥଯାତ୍ରା ବେଳେ ଯାଇପାରେନି। ଏତେ ଭିଡରେ ତାପରେ ମୋର ହାତ ଟା ଟିକେ ଭାଙ୍ଗି ଯାଇଛି ତ, ଏ ବର୍ଷ ଭାବି ଥିଲେ ଆର ବର୍ଷ ଆମର ଷ୍ଟାଫ୍ ମାନେ ସବୁ କଥା ହେଇଥିଲୁ ଯେ ପୁରୀ ସାଙ୍ଗ ହେଇକି ସବୁ ଯିବା। ଏଇ ବର୍ଷ ତ ମୋ ହାତ ଭାଙ୍ଗି ଯାଇଚି ଡାହାଣ ହାତ ଭାଙ୍ଗି ଯାଇଚି ମୁଁ ଆଉ ପୁରୀ କଣ ବାହାରିବି। କିନ୍ତୁ ଆମ ଘର ପାଖରୁ ଉଁ ଟ୍ରେନ ହଉଚି ଯାଉଚି। ଯିବ ଏଇଥର ଆରମ୍ଭ ହଉଚି। ଆ କିନ୍ତୁ ହୁଁ ଫ୍ରି ରେ ଯିବା କଥା କିନ୍ତୁ ଫ୍ରି କଥା ନାହିଁ ଏତେ ଭିଡରେ
ଭିଡରେ ଦର୍ଶନ କରିବା ଟା ବହୁତ କଷ୍ଟ। ନୁହଁ।
ହୁଁ ବସ ନା ଯାହାହେଲେ ବି ବର୍ଷ, କିନ୍ତୁ ବାହୁଡା ଠାକୁର ଯାଇ ସାରିଲା ପରେ ସେଠି ଯାଇକି ଆମର ଉଁ ଦେଖିବାଟା ଇଏ ସକାଳୁ ସକାଳୁ, ସେଇଦିନ ତ ବହୁତ ଅସୁବିଧା ଆଉ।
ସେ ତାପରେ ଏବେ ଭିଡକୁ ରୁମ ଫୁମ ମିଳୁନଥିବ।
ନା ରୁମ୍ ଫୁମ ମିଳୁନି। ଆଉ କେତେ ଚିହ୍ନା କିଏ ଥିବେ, ଯିଏ ଚିହ୍ନା ଥିଲେ ବି ସମସ୍ତଙ୍କର ବନ୍ଧୁ କୁଣିଆ ସମସ୍ତେ ହୁଁ ଅନକମ୍ଫର୍ଟେବୁଲ ଲାଗିବ ନା, କମ୍ଫର୍ଟେବୁଲ ଲାଗିବନି। ଆଉ ସେଇଥିପାଇଁ ହଉଛି ପୁରୀ ଯିବାଟା ଅଲଗା ଟାଇମ୍ ଯେମିତି, ଏଇ ଟାଇମ ରେ ଠିକ। ତାପରେ ଜଣେ ଦି ଜଣେ ଯାଇଥିବେ କି? ଯାହାହେଲେ ଚାରି ପାଞ୍ଚ ଜଣ ମିଶିକି ଯାଇଥିବେ ନା। ସେମିତି ସମସ୍ତେ ତାପରେ ଚୋ ଚୋରି ହେବାର ବହୁତ ସମ୍ଭାବନା। ଆମର ଜଣେ ଷ୍ଟାଫ ଜଣେ ଯାଇଥିଲେ, ଆମର ମ୍ୟାଡାମ ଜଣେ। ତାଙ୍କର ସିଏ ଯୋଉ ଜୁହାର ହଉଥିଲେ ଜୁହାର ହଉଥିଲେ ତାଙ୍କର କଣ ହେଲା, ଫୋନ ଟା ଜଣେ ନେଇଗଲା। ସେଇନା ସେ ପୋଛକୁ ଅନଉ ଅନଉ, ଆଉ ସେ ଲୋକ ଅଛି? କୁଆଡେ ଗାଏବ ହେଇଗଲା ପୁରୀରେ। ସେ ପୋଲିସ ଫୁଲିସ ସେଇଠି ସାଙ୍ଗେ ସାଙ୍ଗେ କହିଲେ, ଆଉ ସେ କାମ ହେଲାନି ସେ କୋଉକୁ ଗଲା।
ସେଥିପାଇଁ ଆଜ୍ଞା ଲୋକ୍ ଲୋକାଲ୍ ଲୋକାଲ୍ ଚୋର ସବୁ ଆଜ୍ଞା
ସେମାନେ ସେଇଠିକାର ସିଏ ଲୋକ ଦେଖିକି ସିଏ ସେଇଟା କରୁଛନ୍ତି। ଆଉ ଏମିତି କଥା। ସେଠିକା ସେଇ ଅନୁସାରେ, ତମେ ସେଇପରିକା ଚାଲାକ ହେଇଥିବା କଥା ସେଠ ଟିକା ଇଏ ନେଇକି ଆଜିକାଲି ତ ବହୁତ
ସବୁ ଠିଆ ହେଲୁ
ସିଏ ଆମର ଏତେ ସ୍ପିଡ ମାନେ, ବହୁତ ମାନେ ସେ ମ୍ୟାଡାମ ଯେ ମାନେ କଣ କହିବି? ଆଉ ଏମିତି ହେଲା ଆଉ, ସେମାନେ ଜମା ତିନି ଜଣ ଯାଇଥିଲେ ସେ ତାଙ୍କ ଭିଣେଇ ଆଉ ନାନୀ। ବେଶି ଅ ଅଧିକ ମେମ୍ବର ବି ଯାଇନଥିଲେ, କିନ୍ତୁ ଉଁ ତାଙ୍କର ଏଇ ପରିକା ଷ୍ଟେଜରେ ଗଲା। ଆଉ କଣ କରିବ, ହେଇପାରିଲାନି ଗଲା ଆଉ।
ଆଛା ଆଛା ଆପଣଙ୍କ କପିଳାସର ଫେମସ କଣ?
କପିଳାସ?
ଆଜ୍ଞା।
କପିଳାସ ଆମର ଯୋଉ କଣ କହିଲେ? ଉ କପିଳାସ ଯୋଉ ମୁଁ ଯାଇଛି, ଥରେ ଦି ଥର ଯାଇଛି। ବେଶୀ ଯାଇନି ପାଖ ହେଲେ ବି ସୁଧା ମୁଁ ଆକ୍ଚୁଆଲି ଆମ ଘର ଯାଜପୁର ରୋଡ଼, ସେଠି ତ ସେଠି ଯେତେବେଳେ ଆମେ ସବୁ ସେଠି ପାଠ ପଢାପଢି ସବୁ କାମ ହେଇଛି ସେଠି। ଆମେ ଢେଙ୍କାନା, ଏଠିକି ଯୋଉ ବାହାଘର ପରେ ଆସିଲୁ ତ। ସେଥିପାଇଁ ଏଠି ଟିକେ କମ୍ ପୁରା ଆଉ ବୁଲାବୁଲି ଏମିତି ହେଇନି, ସିଆଡୁ ସବୁ କାମ ସରିଲା ତାପରେ ବାହାଘର ହେଇଗଲା, ଏଇଠି ତ ରହିଗଲୁ ଆଉ ଏଷ୍ଟାବ୍ଲିସ ହେଇଗଲୁ।
ଆଛା ଆଛା ଆମର ଏପଟେ ତ କେଉଁଝର୍ ଆପଣ ଜାଣିଥିବେ। ଯାଜପୁର ସାଇଡ
ଠାକୁର ଆମର ତେରଶହ ବାଉନ ଯୋଉ ପାହାଚ ଅଛି, ଉପରେ ଯିବା ପାଇଁ କପିଳାସ ଯୋଉ ଇଏ ଯିବା ପାଇଁ ବହୁତ ସୁବିଧା, ନହେଲେ ଆଉ ଭଲ। ସେଠି ଆମର ଗୋଟେ
ଯା ଯାଜୁପୁରରେ ବି ବିରଜା।
ହଁ ଯାଜପୁର ରୋଡର ବିରଜା, ଠାକୁର ସିଏ ବହୁତ ଫେମସ୍। ଆମର ବର୍ଷୁ ସବୁ ବର୍ଷ ଯାଆନ୍ତି, ଏ ଯୋଉ ବୁଡ଼ ପକେଇବା ପାଇଁ କଣ କହିଲେ ଯୋଉ ଆମର ଅଁ କାଳୀପୂଜା ବେଳେ ଯୋଉ ଆମର ପଡେନି, ସେଇ ଟାଇମରେ ବାପା ବୋଉ ଆମର ସ ସମସ୍ତେ ଟିକେ ଯାଆନ୍ତି, ବୁଲିକି ଆସନ୍ତି ସେଠି ସାତ ଭଉଣୀ ବିମଳା କମଳା ସମସ୍ତେ ଅଛନ୍ତି ତାଙ୍କ ସବୁ ଭଉଣୀ ମାନେ। ଆଉ ସିଏ ତ ଆମର ଫେମସ୍ ଠାକୁର ପୁରା ଆଉ। ହୁଁ ଜେଜେମା ଡାକିଲେ ଯେମିତି ଓ କରିବେ। ହୁଁ ମା ତାରିଣୀ ଟେମ୍ପୁଲ ହୁଁ କେଉଁଝର। ସେଠିକି ବି ଆମେ ବହୁତ ଥର ଯାଇଛୁ ସାନ ଘାଘରା ବଡ ଘାଘରା ଆମେ ସବୁ ଯାଇଥିଲୁ ସାନ ଘାଗରା ବଡ ଘାଗରା କଲେଜ ମାଧ୍ୟମରେ ଯାଇଥିଲୁ।
ଆଜ୍ଞା ଆଜ୍ଞା ଆଉ ଯୋଉ ଆପଣ ଯୋଉ ବୋଉ ବୁଟୁ ଭୂତ ଫିଲ୍ମ ଯୋଉ ଆଜ୍ଞା ଭାଇରଲ ହେଇଥିଲା ଆପଣ ଜାଣିଥିବେ ସେ ଜାଗା ନା ଦର ଉଡିସିଲା
ହଁ ନା ଜାଣିଛଁ ମୁଁ ଯାଇଥିଲି ଯେ ମୋର ଆଉ ମନେ ହିଁ ଟିକେ ଠିକ୍ ସେ ନାହିଁ। ବହୁତ ଦିନ ତଳେ ଯାଇଥିଲି ଆଉ ମନେ ନାହିଁ କିନ୍ତୁ ସେଟା ଟିକେ ଫେମସ ହେଇଥିଲା।
ଆଜ୍ଞା ଆମର ଯାଜୁ ପୁର ଯାଜପୁର ରୁ ପାଖରେ ସେଟା।
ହଁ ଯାହାହେଲେ ପାଖ ନା ଆଉ।
ଆଜ୍ଞା।
ଆଉ ଆପଣ ଆଜ୍ଞା।
ହଁ କୁହନ୍ତୁ?
ଭିମକୁଣ୍ଡ ଫିମକୁ ଆଁ କେବେି ଆସନ୍ତି?
ନା ସିଆଡେ କେବେ ଯାଇନୁ। ସମ୍ବଲପୁର କିନ୍ତୁ ଯାଇଥିଲୁ। ସମ୍ବଲପୁର ଯାଇଥିଲୁ ସମଲେଶଵର ଦୁଇ ବର୍ଷ ତଳେ।
ଆମେ ବି ନେକ୍ସଟ ବର୍ଷ ଯାଇଥିଲୁ ଆମର ଉତ୍ତରପ୍ରଦେଶ।
ହୁଁ ଆମେ ଯାଇଥିଲୁ କୋଉଠି ଗଲେ ସୁରାଟ ଯାଇଥିଲୁ ଆମର ସୁରଟ ଯାଇଥିଲୁ ସେପଡ ଏରିଆ ଯାଇଥିଲୁ। ପ୍ରାୟ ଆଠ ଦଶ ବର୍ଷ ଘଟଣା ବହୁତ ଦିନ ତଳର ଗଧା।
ଆମର ଯାଇଥିଲୁ ଆମେ ଆମେ ବୃନ୍ଦାବନ ଆଉ ଆମର ଆଗ୍ରା ଜାଣିଥିବେ ତାଜମହଲ।
ନାଇଁ ଆମେ ସିଆଡେତେ ବାଟକୁ ଯାଇନ।
ଆମେ ଯାଇଥିଲୁ ଆମର ଆମ କଣ ଅଗଷ୍ଟ ମାସ ହେଲା ମାନେ ଆମ ଗାଁ ପିଲା ସବୁ ଶ୍ରାବଣ ମାସରେ ଯାଆନ୍ତିୁ।
ଶ୍ରାବଣ ମାସରେ କିନ୍ତୁ ଏଠି ପିଲା ଯାଆନ୍ତି ମାନେ ଏଇଟା ଫ୍ରି ଟାଇମ ତାଙ୍କୁ ଏଇ ବର୍ଷା ଦିନଟା ହିଁ ଟ ଟିକେଟ ଫିକେଟ ସୁବିଧା କରିକି ସମସ୍ତେ ଯାଆନ୍ତି ବାହାରକୁ ଟିକେ ବୁଲିବା ପାଇଁ। ଆମର ବର୍ଷକର ଏଇ ଟାଇମ ଟା ହିଁ ସେମାନଙ୍କୁ ଯୋଉମାନେ ବିଜନେସ ବାଲା ଯୋଉମାନେ ଇଏ ସବୁ ସେମାନେ ଏଇ ଟାଇମ ଟାଇକୁ ହିଁ ଚୁଜ କରନ୍ତି।
ଆଜ୍ଞା।
ହୁଁ।
ସେ ଯାଆନ୍ତି ଆମେ ବି ସେମିତି ଯାଉ ଆମ ସେମିତି। ଉତ୍ତର ପ୍ର୍ରଦେଶ ଟା ବୁଲିକି ଆସିଥିଲୁ।
ହୁଁ।
ଆମ ରାମମ ପ୍ରେମ ମନ୍ଦିର ଆମ ରାମ ମନ୍ଦିର ଆଉ ଯୋଉ ବନାରସ ଆଉ କାଶୀ ବିଶ୍ଵନାଥ ବ ଆଉ ଚିତ୍ରକୁ
ବହୁତ ବୁଲିଛନ୍ତି ଆଉ ବହୁତ ଜାଗା ବୁଲିଛନ୍ତି ରାମ ମନ୍ଦିର ଭାରି ଇଛ ଥିଲା ଟିକେ ଯିବୁ ଯିବୁ ବୋଲି। ଆଉ କାଲି ଆମ ଡୋରି ହଉନି ସେଥିପାଇଁ ଯାଇପାରୁନୁ କିନ୍ତୁ ରାମ ମନ୍ଦିର ତ ଯାହାହଲେ ବି ଦିନେ ଯିବୁ। ବହୁତ ଇଚଛା ଅଛି ସେଠିକି ଯିବା ପାଇଁ।
ଆମେ ଏବେ ଯାଇଥିଲୁ ଆଜ୍ଞା ଫାଷ୍ଟଟା ଆରମ୍ଭ ହଉଥିଲା।
ହୁଁ ଯେତେବେଳେ ଆରମ୍ଭ ଯେତେବେଳେ ଇଏ ହେଇଥିଲା ହଁ।
ହ ଏବେ ଯାହାନେ ବି କିଛି ଭଲ ହେଇଯିବଣି।
ହୁଁାହେଲେ ସେମତି ଆପଣ ଯେଉ ଯଉୁା ସବୁ କାମ ବାକିହିଥିବ ସେଟାପଣ ସେ ପୂରଣ କରିବେି।
କିନ୍ତୁଖ ଫିଙ୍ଗ ଆଜ୍ଞା ଠାକୁରଙ୍କ ଫିଲିଙ୍ଗସ ଟା ଆସିବ ଆଜ୍ଞା ପ୍ରେମ ମନ୍ଦିର ରେ ଦେଖିଲେ।
ହୁଁ।
ମନ୍ଦିର ଟା ଭଲ ଲାଗେ ଦେଖିତେ।
ସବୁ ମନ୍ଦିର ସବୁ ଯେକୌଣସି ମନ୍ଦିର ଦେଇ ଦେଇଥିବ। ତୋମେ ଯୋଉ ମନ୍ଦିର
ବଡ ପ୍ରେମାରାଜ ମହାରାଜ ଜାଣିଥିବେ? ସେ ରାତି ଚାରି ରୁ ଆସନ୍ତି ଚାଲିିତେ।
ହୁଁ।
ସେ ଆସନ୍ତି ତାଙ୍କ ଦର୍ଶନ ପାଇଁ ଲୋକ ଶହ ଶହ ଲୋକ ଖାଲି ରାସ୍ତା ତଳେ ପଡିଯାଆନ୍ତି।
ହୁଁ
ସେଠି ଭଗବାନ କହିବାକୁ ଗଲେ ଜଣେ ହେଲା ପ୍ରେମାନନ୍ଦ ମହାରାଜ।
ହଁ।
ଆଜ୍ଞା
ଘରେ ଖାଇବ। ଆମର ତ ଓଡିଶାରେ ଯେତେ ପର୍ବପର୍ବାଣି ଅଛି ଆଉ କୋଉ ଇଏରେ ନାହିଁ। ପର୍ବପର୍ବାଣି ଠୁ ଆରମ୍ଭ କରି ସବୁ ଇଏଟା ଟିକି ଫେମସ୍ କରିଗଲା। ଅଲଗା ଇଏ ମେଟର ରେ ଆମ ଇଆଡେ ଟିକେ ବେଶୀ ଅଛି।
ଏ ହଉ ତାହାଲେ ଆ,